ହ୍ୟାଲୋ ସଧ୍ୟ ମ୍ୟାଡ଼ାମ
କଣ କରୁଛନ୍ତି
ଆଉ ମୁଁ ଏଇନା ଟିକେ ବାହାରୁ ଆସିଲି ଏବେ ଜଷ୍ଟ ଆସିଲି ତ ବସିଚ ଏବେ ଆଉ।
ହ ବର୍ଷା ହଉନି।
ବର୍ଷା ମ୍ୟାଡାମ ହଉଥିଲା ଏବେ ଛାଡି ଯାଇଛି ଏବେ କିଛି ବର୍ଷା ନାହିଁ।
ଆସିଲେ ବର୍ଷାରେ ଭିଜି ନାହାନ୍ତି ତ ବର୍ଷାରେ ମାନେ
ନାଇଁ ମ୍ୟାଡାମ ଭିଜିିନି।
ଆଛା ଆଚ୍ଛା। ନାଇଁ ପୁରା ସକାଳୁ ବର୍ଷା ହଉଛି ହଁ ବର୍ଷା ହଉଥିଲା ବଟ ଏ ବି ଟିକେ ଛାଡି ଯାଇଛି କିନ୍ ତୁ ସେ ଲଞ୍ଚ ଟାଇମରେ ବର୍ଷା ପ୍ରବଳ ହଉଥିଲା ମୁଁ ବି ଟିକେ ମରାମ ବାହାରକୁ ଯାଇଥିଲି ଆସିଲା ବେଳକୁ ଟିକ ଟିକେ ଓଦା ହେଇଗଲି ମୁଁ ସେଇଥିପାଇଁ ପଚାରିଲି ଆପଣଙ୍କୁ ଆପଣ ଓଦା ହେଇଛନ୍ତି ନା ନାଇଁ।
ନା ନା ମୁଁ ଜଷ୍ଟ ବାହାରିଲା ବେଳକୁ ଯୋଉ ବାହାରେ ଥିଲି ତାପରେ ଆସୁଥିଲା ବେଳକୁ ମୁଁ ଯାହା ହଉ ଜଷ୍ଟ ବର୍ଷା ଛାଡି ଯାଇଥିଲା ନହେଲେ ମତେ ରେନକୋଟ ପିନ୍ଧିକି ଆସିବାକୁ ପଡିଥାନ୍ତା ଆଉ। ଆପ ଆପଣଙ୍କୁ ଏଇ ରେନି ସିଜନ କେମିତି ଲାଗେ?
ମାମ୍ ଜମା ମତେ ଭଲ ଲାଗେନି। କଣ ପାଇଁ ନା ହଁ ମାନେ ଏଇ ତ ଫାଷ୍ଟ୍ ପ୍ରୋବ୍ଲେମ୍ ହେଲା ଡ୍ରେସ ଗୁଡା ମାନେ ଡ୍ରେସ ପତ୍ର ଯାହାବି ଅ ଛି ଟୋଟାଲ ବାହାର ଶୁଖେଇ ହୁଏନି ଅଜବ ସ୍ମେଲ ସେ ଗୋଟେ ହୁଏ ତାର ଗୋଟେ ଅଲଗା ଟେନସନ। ପୁଣି ଗୋଟେ ଗୋଟେ ଯାଇଥିବ ଯଦି ବର୍ଷା ହେଲା ଡ୍ରେସ ପତ୍ର ଇଏ ସିଏ ପୁରା ମାନେ ଗୋଟେ କେଚ୍ କେଚ୍ ଲାଗେ ଭଲ ଲାଗେନି।
ହୁଁ। ହୁଁ ଏଇଟା ତ ମ୍ୟାମ ଗୋଟେ ପ୍ରୋବ୍ଲେମ ମତେ ଟିକେ ଘଡଘଡି ବିଜୋଡି ହେଲେ ମତେ ଡର ଲାଗେ।
ହଁ ମ୍ୟାମ କିନ୍ତୁ ବର୍ଷା ଦିନ ମତେ ଲାଗିବତେ ଘଡଘଡି ବିଜୁଳି ଟା ଏତେ ହୁଏନି କିନ୍ତୁ ଖରା ଦିନରେ ଯୋଉଟା ହୁଏ ସେଇଟା ବୋଧେ ବେଶୀ ମାନେ ବିଜୁଳି ଆଉ ଘରଘଡିଟା ବୋଧେ ବେଶୀ ହୁଏ।
ହୁଏ ନା ସେଇଟା ବହୁତ ହି ସିଭିୟର ହୁଏ।
ସେଇ ଟାଇମ ରେ ଟିକେ ହୁଏ ବଟ ବର୍ଷା ଦିନରେ ଏତେଟା ହୁଏନି କିନ୍ତୁ ଯୋଉ ସବୁବେଳେ ସେମିତି ପାଗଡା ଗୋଟେ ଓଦାଳେ ଓଦାଳେ ଗୋଟେ ହେଇକି ଥାଏ ରାସ୍ତାଘାଟ ସବୁ ଓଦା। ଭଲ ଲାଗେନି ଟିକେ।
ହଁ ତା ଯୋଗୁ ବି ଯଦି କୁଆଡେ ଯାଇଥିବ ଟ୍ରାଫିକ ବି ପୁରା ଜାମ୍ ରୁହେ। ମାନେ ବର୍ଷା ଟାଇମ ରେ ଲୋକମାନେେ ରହିଯାନ୍ତି ନା ଯୋଉଠି ଗୋଟେ ଛାତରେ ଏମତି ଦେଖି ରହିଯାନ୍ତି ଆଉ ଯେମିତି ତୁରନ୍ତ ବର୍ଷା ଛାଡିଯାଏ ତାପରେ ସମସ୍ତେ ବାରିବେ ତ ପୁରା ରୋଡ ଜାମ ଟ୍ରାଫିକ ଜାମ ଏଇ ସବୁ ହୁଏ।
ତ ମତେ ଲାଗେ ମାମ ଯୋଉ ଯୋଉ ବର୍ଷା ବର୍ଷା ଟିକେ ଆକ୍ସିଡେଣ୍ଟ ଟିକେ ଆ ପଣଙ୍କୁ ଲାଗେନି ଟିକେ ଚାନ୍ସେସ୍ ଟା ଅଧିକ ବୋଲି।
ହଁ ସେ ଗାଡି ସ୍ଲିପ୍ କରେ ନା ତ ମୁଁ ବି ଯେତେବେଳେ ଡ୍ରାଇଭ କରେ ମୁଁ ଟିକେ ଚେଷ୍ଟା କରେଜେ ସ୍ଲୋ ସ୍ଲୋ ଚଲେଇବା ପାଇଁ କାହିଁକିନା ସ୍ଲିପ୍ ହେଇଯାଏ ନା।
ହଁ ହଁ ମ୍ୟାମ ସେଇଟା ବି ଗୋଟେ ଅଛି ରିସ୍କ। କଣ କରିବା ସିଜିନ ତ ଅଛି ମାନେ ହବ ହିଁ। ବଟ୍ ଓଭୋରାଲି ଦେଖିବା ପାଇଁ ଗଲେ ରେନୀ ସିଜିନ ଟା ଏତେ ଭଲ ଲାଗେନି କାହାକୁ? ହଁ ଛୋଟ ପିଲାଙ୍କ ପାଇଁ ବହୁତ ଭଲ କାହିଁକି ନା ଏବେ ତ ହଉ ଛି ନା ନାଇଁ କହିପାରିବାନି କିନ୍ତୁ ଆଗରୁ ଯେତେବେଳେ ବର୍ଷା ହବ ବହୁତ ବର୍ଷା ହବ ତ ମାନେ ହାଫଡେ ହେଇଯାଏ ଛୁଟି ହୋଇଯାଏ ରେନି ସିଜନ ପାଇଁ। ବଟ ଏବେ ମୁଁ ଜଣା ନାହିଁ ଏବେ ସ୍କୁଲରେ ପିଲାମାନଙ୍କର ଛୁଟି ହେଇଯାଉଛି କି ନାଇଁ।
। ଆଗରୁ ମ୍ୟାଡାମ ମୁଁ ମ ମୁଁ ବି କିଛି ବର୍ଷ ଆଗରୁ ମତେ ବି ବହୁତ ବର୍ଷାରେ ଓଦା ହେବାକୁ ଭଲ ଲାଗୁଥିଲା ଏମିତି ହୁଏ ବର୍ଷା ନଥିବ ନଥିବ ମୁଁ ଯଦି ଜଷ୍ଟ ଘରୁ ବାହରିଚି ମାନେ ଭା ବିନିଅନ୍ତୁ ଯେ ହାପ୍ କିଲୋମିଟର ଭିତରେ ବି ବାହାରିଛି କି ଯେମିତି ହେଲେ ବି ମାନେ ବର୍ଷା ହବ ମୁଁ ତା ମାନେ ହେଇଯାଏ ଏମିତି ହେ ମାନେ ସେମତି ଲିଙ୍କ ଥାଏ ଆ କୋଇନସିଡେଣ୍ଟଲି ଏ ସବୁ ଜିନିଷ ହେଇଯାଏ
ହଁ ମ୍ୟାାମ ଛୋଟ ଭଳେ ଭଲ ଲାଗୁଥିଲା
ଏବେ ଯେହେତୁ ଯେମିତି କହିଲେ କୁଆଡେ ବାହାରକୁ ଯାଇଥିବ କଣ ବର୍ଷା ହଉା ଏଇ ଯଉ ଏଇବୁ ଜିନିଷ ଗଟାିକ ପ୍ରବ୍ଲେମ ହୁଏ
ଭଲ ଲାଗୁନି ଛୋଟ ଭଳି ଏଇଥିାଇ ଭଲ ଲାଗୁଥିଲା ମୋତେ ଲାଗୁଥିଲା ବହୁତ ଜୋର ସେ ବର୍ଷା ହେଲେ ଟୁସନ ବନ୍ଦ ହେଇଯିବ ସ୍କୁଲ ଯିବାକୁ ପଡିବନି ଘରେ ବସିକି ଟିଭି ଦେଖା ତ ବହୁ ଖୁ ମଜା ଲାଗେ
କିନ୍ତୁ ଏବେ ହେଲା ବେଳକୁ ମ ବହୁତ ଡର ଲାଗୁଛି ଆପଣଙ୍କର ଏମିତି କିଛି ଇନସିଡେଣ୍ଟ ଅଛି ବର୍ଷା ସହିତ ପୁରା ମାନେ ଭୟାନକ ଏମିତି ଡରାବ ନାହିଁ ଏଇଭଳିଆ କିଛି ଇନସିଡେଣ୍ଟ ଅଛି ମ୍ୟାଡ ଆପଣଙ୍କର
ହ ବର୍ଷା ହଁ ହଁ ସେମିତି ଗୋଟେ ଅଛି ଅ ଆଚୁଲି ମାନେ ସେଇଟା ତ କହ ମାନେ କହୁଛି ଆପଣଙ୍କୁ ଆଚୁ ସେଇଟା ବା ହପିଟାଲମି ଥିଲେ ତମମାନେେ ଘରକୁ ଆସୁଥିଲୁ କିଛି ଡ ମାନେ ଆଧ କ ବଗେଇା ମାନେ ଏମତି ସବୁ ଛାଡିକି ପଳେଇଥିଲୁ ହଁ ତ ଘରଠୁ ମାନେ ଘରଠୁ ବହୁତ ଦୂର ହସ୍ପିଟାଲ ମାନେ ଆପଣ ୱାନ ହଣ୍ଡ୍ରେଡ କିଲୋମିଟର ଭି ସେୋ ଭ ଛୋଟ ଥିଲା ତ କାର୍ ସେ ଜଷ୍ଟ ଏମତି ଚଲେଇବା ଶିଖିଥିଲା କିନ୍ତୁ ସେଇ ମୁହୂର୍ତ୍ତରେ ଏମିତି ମାନେ ହେଲା ତ ଯେହେତୁ ବାପା ମାନେ କାର ଟା ଆମେ ନେଇକି ଯାଇଥିଲୁ ହସ୍ପିଟାଲ କୁ ତ ଭାଇ ସହିତ ମତେ ଆସିବାକୁ ପଡିଲ ଘରକୁ ଡକୁମେଣ୍ଟ ନେବା ପାଇଁ ତ ସେଇ ଟାଇମ ରେ ଏମିତି ବର୍ଷା ଦିନ ଥିଲା ତ ଗାଡିରେ ମାନେ ଚକା ଯୋଉ ଥିଲା ଏମତି ମାନେ ଇଏ ହେଇଥିଲା କି ଖରାପ ହେଇଥିଲା ମୋର ସେମ ଆଇଡିଆ ନାଇଁ ବଟ ଅଧା ବାଟରେ ମାନେ ବହୁତ ହି ମାନେ ବହୁତ ହି ଜୋର ବର୍ଷା ହଉଛି ଗାଡିରେ ଦେଖା ବି ଯାଉନି ସେଇଟା ସେଇଥିାଇଁ ମୁଁ କହିଲି ମାନେ ଗାଡିରେ କେମିତି ଗୁଟେ ହେଇ ଡ୍ୋ କଲେ ଏାର ପଶି ପା କିଛି ଦେଖାଯ ଯାଉନି ପୁରା ସବୁଆଡେ ନ୍ ଏତେ ଜୋର ସେ ବର୍ଷା ଘଡଘଡି ନା ଆମେ କୋଉଠି ରହିାରୁଛୁ କାହିଁକି ନାଜେ
ଆପଣ କଣ ରାତିରେ ଆସୁଥିଲେ ନା ଦିନ ଟାଇମ ରେ ଆସୁଥିଲେ
ଆଜ୍ଞା ମ୍ୟାଡାାମ ପୁରା ରାତିରେ ହିଁ ବାହାରିକି ଆସିବେ ସେ ଯେହେତୁ ଏମରଜେନ୍ସି ରେ ଆସିବାକୁ ପଡିଲା ତ ବୋଧେ ଆମେ ସେଇଠୁ ବାହାରିଥିଲୁ ଅ ସାଢେ ନଅଟା ରାତି ସାଢେ ନଅଟାରେ ହିଁ ବାହାରିଥିଲୁ ଆମକୁ େ ଜଲଦି ଆଣିକି ସକାଳ ସୁଧା ସବମିଟ ମାନେ କରିବାର ଥିଲା ଡକୁମେଣ୍ଟ ଗୁଡା ତ ବର୍ଷା ପ୍ରବଳ ହଉଛି ସେ ବି ଆମ ଭାଇ ଯେ ସେ ବି ଛୋଟ ପିଲା ସେ ବି ଡ୍ରାଇଭିଂ ତାର ଇଏ ନହିଁ ତ ସେଠୁ ଯଦି ହାଇୱେ ରେ ଯାଉଛୁ ପୁରା ଟଫ ଯେହେତୁ ବର୍ଷା ହଉଛି ପୁରା କେହି କାହାକୁ ମାନୁନାହାନ୍ତି ଯୋଉ ରେଟ ରେ ଯାଉଛନ୍ତି ସେଥିରେ ମୀରରେ କିଛି ଦେଖା ଯାଉନି ତ ତାପରେ ଗୋଟେ ଜାଗାରେ ମାନେ ସେପଟେ ଲାଇଟିଂ ପାସ୍ କଲା କି କଣ ହେଲା କିଛି ନାଇଁ ମାନେ ଉଁ ବହୁତ ଜୋର ସେ ଯୋଉ ବର୍ଷା ହଉଥିଲା ଦେଖା ଯାଉନଥିଲା ତ ସେ ଟ୍ରକ ରେ ପିଟି ହେବା ଚକର ରେ ସେ ସାଇଡ ରୁ ମାରିଦେଲା ଗୋଟେ ଗଛ ପାଖରେ ଆମ ମାନେ ଗାଡିାାଇକି ମାନେ ରହିଗଲା ନହେଲେ ମତେ ଲାଗୁ ସେଦିନ ମୋତେ ବହୁତ ବଡ ଆଡଣ୍ଟ ହେଇଥାନ୍ତତା ମାନେ ମୁଁ ସେଇଟା ଏବେ ଭାବିଲେ ହି ମତେ ଡର ଲାଗେ ସେଥିେୋଉ ଜୋର ସେ ବର୍ଷା ହେଲେ ମୁଁ କେି ନାଇଁ କୁଟେ ଯାଅନିଟଷ୍ଟ କୋଟେ ରହିଯାଅ ତ ତାପରେ ଦେଖିଲୁ ଗାଡି ଫାଡି ବି ଖରାପ ହେଲା ବର୍ଷେ ଟାଇମ ରେ କିଛି ମିଳୁନି ବି ମାନେ ପୁରା ମାନେ କଣ କହିଲେ ଦୀପଟ ସାଇଡରେ ଜଙ୍ଗଲ ମଝିରେ ଯଦି ଗାଡି ଖରାପ ହେଇଯିବ ବହୁତ ଜୋରସେ ବର୍ଷା ହଉଥିବ ଆପଣ କୋଉଠି ସାଇଡ କରି କୋଉଠି ରଖିପାରିବେିନି କାହିଁକି ନା ଟ୍ରକ୍ ଫକ୍ ଯାଉଛନ୍ତି ମାନେ ଯେହେତୁ ବର୍ଷା ହଉଛି ତାଙ୍କର କିଛି ମାନେ ଇଏ ନାହିଁ ତ ଟିକେ ଡର ଲାଗିଥିଲା ଦେନ ତା କାହାକୁ ଡାକିକି ସେମିତି ହେଲ୍ପ ମାଗିଲୁ? ହେଲା ପରେ ଦେନ ପୁଣି ଯାଇକି ଧରିକି ଆସିଲୁ ଆଉ। ତ ସେଇଟା ଗୋଟେ ବହୁତ ମାନେ ବଡ ଇଏଟେ ଥିଲା ଗୋଟେ।
ଅ ମତେ ମ୍ୟାଡାମ ଏଇ ଯେତିକି ଘଡଘଡି ବିଜୁଳି ଯାହାଡଲେ ମୋର ବି ଅବ ବ ସେ ଆପଣଙ୍କ ଭଳି ଏତେ ବଡ଼ ସିଚୁଏସନ୍ ହେଇନି କିନ୍ତୁ ଏମିତି ସିଚୁଏସନ କିଛିଟା ହେଇଛି ଯୋଉଟା କି ଆ ସେ ବହୁତ ଜୋରେ ମାନେ କଣ୍ ବର୍ଷା ବର୍ଷା ଟର ଲଗ୍ ଈନ୍ ହେଲା ଦେନ୍ ଘଡଘଡି ବିଜୁଳି ବହୁତି ସେ ଯୋଗୁ ଟିକେ ମୁଁ ଡରିଗଲି ତ ଗୋଟେ ଥିଲା କି ଏମତି ଅଫିସରେ ଥିଲୁ ସେ ତ ଗୋଟେ ଇନ୍ସିଡେଣ୍ଟ ଟେ ଆଉ ଗୋଟେ ଥରେ ଏମିତି ଥିଲା କି ମୁଁ ଅ ଯୋଉ ପିଲାମାନଙ୍କୁ ଟ୍ରେନିଂ ପାଇଁ ନେଇକି ଯାଇଥିଲି ଛୋଟ ପିଲା ହିଁ ସବୁ ଥିଲେ ତ ତାଙ୍କୁ ମୁ ଅ ଟରେ ନେଇକି ଆସୁଥିଲି ତ ଏଇଟା ବି ଗୋଟେ ଭଲ କଥା ଯେହେ ତୁ ଛୋଟ ପିଲା ଥିଲେ ବୋଲି ମୁଁ ନିଜ ଗାଡି ନ ନେଇକି ତାଙ୍କ ଅଟୋରେ ହିଁ ଆଣୁଥିଲି। ସେ ଆଣିବା ବେଳେ ମ୍ୟାଡ଼ାମ ଏମିତି ହେଇଥିଲା ଯେ ହଠାତ୍ ଟ୍ରେନିଂ ସ୍ ସରିଲା ପରେ ବର୍ଷା ବହୁତ ଜୋର ମାନେ ବହୁତ ଜୋରେ କଣ୍ଟିନ୍ୟୁସଲି ହଉଛି ହୋଉ ଛାଡ଼ିବାର ନାହିି ଆଉ ଯୋଉ ରୁଟରେ ସେମାନେ ଫେରିବାର ଥି ମାନେ ଫେରିଲୁ ସେଇ ରୁଟରେ ମାନେ ଭାବିି ନିଅନ୍ତୁ ବହୁତ ଲମ୍ ମାନେ ବହୁତ ରାସ୍ତା ପର୍ଯ୍ୟନ୍ତ ପୁରା ଆ ଠେଇ ଉପରକୁ ମାଣୁଥିଲା ମାନେ ଅଟୋ ଭାବନ୍ତୁ ଅଟୋ ଅଧା ବୁଡିଲା ଭଳିଆ ଅବସ୍ଥା। ତ ସେଇ ସମୟରେ ହଁ ଆଉ ପୁରା ସେଥିରେ ପୁଣି ଟ୍ରାଫିକ ଜାମ୍ ସେଥିରେ ଫୁଣି ଲୋକ ଯିଏ ଯିଏ ସିଏ ଛାଡୁନାହାନ୍ତି ଏ ସବୁ ତ ମତେ ଜେତି ଟିକେ ଭୟ ନଥିଲା ମୁଁ ଯେହେତୁ ପିଲାମାନଙ୍କୁ ନେଇକି ଯାଇଛି ମତେ ଟେନସନ ଥିଲା କି ଯେ ଛୋଟ ପିଲା ଯାଉଛନ୍ତି ନ୍ତି ଆଉ ତାଙ୍କ ପ୍ୟାରେଣ୍ଟସ ତାଙ୍କ ପାଇଁକି ବ୍ୟସ୍ତ ହେଉଥିବେ କିନ୍ତୁ ପିଲାମାନେ ଥୋଡି ନା ସେଇଟା ବୁଝୁଛ। ଆ ସେ ତ ଭଡ୍ ଭଡ ବିଜୁଳି ବି ହଉଥିଲା ତ ପିଲାମାନେ ତ ପୁରା ନାଚୁଛନ୍ତି ଏନଞଜୟ କରୁଛନ୍ତି ସେ ଅଟୋ ଭିତରେ ତ ତାପରେ ମୁଁ ସେଇ ଡ୍ରାଇଭର ଯିଏ ଥିଲେ ସେ କହିଲେ ଯେ ପିଲାମାନେ ସେ ତାପରେ ଗାଳି କଲେ ପିଲାମାନଙ୍କୁ ଯେ ତୁମେ ଠାକୁରଙ୍କୁ ଡାକ ତାପରେ ଆମେ ଠାକୁରଙ୍କୁ ଡ଼ାକିକି ସେ ମାନିବାକୁ ପଡ଼ିବ ସେ ଡ୍ରାଇଭରଙ୍କୁ ପୁରା ଇଏ ଗାଡି ମ୍ୟାଡ଼ାମ ଥିଲା ମାନେ ମା ଯୋଉ ଇଏ ଡିଯେଲ ବାଲା ଗା
ଆଚ୍ଛା ଆଛା ଡିଜେଲ ଇଏ ହବାଟା ହଁ ହଁ ଜାଣିଲି ମ୍ୟାଡ଼ାମ।
ତ ସିଏ ପୁରା ବହୁତ ସ୍ପିଡରେ ପୁରା ରେଜ୍ ଲ କରିକି ଆସିଲେ। ଆସିଲା ପରେ ତାପରେ ପୁଣି ତାଙ୍କୁ ପିଲାମାନଙ୍କୁ ଯେତେବେଳେ ଘରେ ନେଇକି ଛାଡିଲି ଦେଖନ୍ତୁ ସେ ପିଲା ଗୁଡାକ ସେ ପାଖାପାଖି ଏରିଆର ସେ ଘରକୁ ଯିବେ କଣ ମୁଁ ତାପରେ ଜଣେଇଦେଲି କାହିଁକିନା ପ୍ୟାରେଣ୍ଟସ୍ ମାନେ ବି କଲ୍ କରୁଥିଲେ କା ତାପରେ ମୁଁ କଲ୍ କଲେ ଆଉ କା ପ୍ୟାରେଣ୍ଟସ ସୁଇଚ୍ ଅଫ୍ ତ ସେ ତାଙ୍କ ଘର ଆଗରେ ମ୍ୟାଡାମ ପାଣି ଗଦିଆ ଯାଇଛି ସେ ପିଲା ଘରକୁ କଣ ଯିବେ ତାଙ୍କ ଘର ଆଗରେ ସେ ବସିକି କାଦୁଅ ହେଇଛି ଇଏ ହେଇଛି ସେଇଠି ଖେଳା ଖେଳି କରୁଛନ୍ତି। ତ ମତେ ବହୁତ୍ ଟେନ୍ସ ସନ୍ ଥିଲା ତାପରେ ସେ ଡ୍ରାଇଭର ମତେ ଆଣିକି ଘରେ ଛାଡ଼ିଲେ ମୁଁ ସେ ଡ୍ରାଇଭରଙ୍କୁ ବହୁତ ତି ମାନେ ଥାଙ୍କ ୟୁ ଜଣେଇଲି ସେ ଏତେ ଇଏତେ ନେଇକି
ହଁ ମ୍ୟାଡାମ ସେଇଟା ବି ଗୋଟେ କଥା କି ସେଇ ସମସ୍ତେ ସେଇ ମୁ ମେଣ୍ଟରେ ମାନେ କଣ କହିଲେ ହ୍ୟାଣ୍ଡଲ କରିପାରିବେନି ସେଇ ଭଳିଆ ସିଚୁଏସନ୍ ନା
ସେ ଗୋଟେ ବହୁତ ଭୟ ନେଇଥିଲା ଆଉ ଥ କଣ୍ଟିନିଓସ୍ଲି ପୁରା ଦିନ ସାରା ମାନେ ହେଭି ରେଟରେ ଆପଣଙ୍କର ହୁଏତ ମନେ ମାନେ ଆପଣ ମୁଁ ଜା ଣିନି ଆପଣଙ୍କ ଏରିଆରେ ହେଇଥିବକି ନାଇଁ କିନ୍ତୁ ଭୁବନେଶ୍ଵରରେ ଥରେ ହେଇଥିଲା ହେଇ ଏବେ ତିନି ବର୍ଷ ଭିତର କଥା। ବହୁ ଜୋରେ ପୁରା ଦିନ ଯାକ ହେଲା ଘଡ଼ଘଡ଼ି ବିଜୁଳି ଏତେ ପରିମାଣରେ ହେଲା ତାପରେ ସେଇ ସମୟରେ ମୋ ଫ୍ୟାମିଲି ଲୋକ ଯାଇଛନ୍ତି ଆମର ଗୋଟେ ପ୍ଲେସ ଯାଇଥିଲେ କିଛି ଗୋଟେ ରିଚୁଆଲସ୍ ପାଇଁ ଆଉ ମୁଁ ସେଇ ସମୟରେ ଅଫିସ ରେ ଥିଲି ଅଫିସ ରେ ଯେତେବେଳେ ଥିଲି ମୁଁ ଥାର୍ଡ ଫ୍ଲୋରରେ ବସେନା ଏତେ ଜୋର ସାଉଣ୍ଡ ଫାଉଣ୍ଡ ହେଲା ବର୍ଷା ହେଲା। ମୁଁ ତଳକୁ ପଳେଇ ଆସିଲି। ଆସିଲା ପରେ ସେମତି ବର୍ଷା ହେଇଛି ତ ଷ୍ଟାଫ ମାନେ ବହୁତ ଦୂରକୁ ଯିବାର ଥିଲା, ମାନେ ଅଲଗା ଅଲଗା ଏରିଆ। ମୋର ଟିକେ ଘର ତଥାପି ପାଖ ଥିଲା ସେଇଠୁ, କିନ୍ତୁ ଏତେ ପରିମାଣ ମ୍ୟାଡ଼ମ୍ ବର୍ଷା ଥିଲା ଯେ ବର୍ଷା ଯେ ପାଣି ପୁରା ଗଦେ, ଗାଡ଼ି ଫାଡ଼ି ବି କିଛି ଜଣଙ୍କର ଖରାପ ହେଇଗଲା। ମୁଁ ଲାଷ୍ଟ ପର୍ଯ୍ୟନ୍ତ ରହିଲି, ମୁଁ କହିଲି ଗାଡ଼ି ଛାଡ଼ିକି ଗଲେ ହବନି ନା। ତ ମୁଁ ଆଉ ଜଣେ ମୋର କଲିକ୍ ଥିଲେ ତାଙ୍କର ହଜବେଣ୍ଡ କହୁଥିଲେ ଯେ, ଆମକୁ ନେଇଯିବା ପାଇଁ କି। କିନ୍ତୁ କହିଲେ ନାଇଁ ଆମେ ଦି ଜଣ ପଳେଇବୁ। ତ ସେଇ ଅବସ୍ଥାରେ ମ୍ୟାଡାମ ଭାବନ୍ତୁ, ମୋର ହଉଛି ସ୍କୁଟି। ତ ସ୍କୁଟି ଯୋଉ ନମ୍ବର ପ୍ଲେଟ ଥାଏ ସେଇଭଳିଆ ସେତିକି ଯାଇ ପୁରା ପାଣି ବୁଡ଼ି ଯାଇ ଥାଏ ଆପଣ ପାଖ ତ ଭାବନ୍ତୁ ହଁ। ତ ମୋତେ ବହୁତ ହି ଡର ଲାଗୁଥିଲା। ଆଉ ସେଇ ଭିତରେ ଭାବନ୍ତୁ ଯେ, ଆମେ ଗାଡ଼ିରେ ସିନା ବସିଛୁ। ଏମିତି ଫିଲ୍ ହଉଥିଲା କି, ଆମେ ପାଣିରେ ପହଁରୁଛୁ। ତ ସେ ମ୍ୟାଡମ୍ ତାଙ୍କ ଗାଡିରେ, ମୁଁ ମୋ ଗାଡିରେ। ସେ ସିଏ ତା ଜଣେ ତାଙ୍କର ଯିଏ ଅଛନ୍ତି, କିଛି ସ୍ପିରିଚୁଆଲ ପର୍ସନ କିଏ ଅଛନ୍ତି ତାଙ୍କୁ ମାନେ ଡାକୁଛନ୍ତି, ମୁଁ ବି ସେଇଆ। ସେଇରେ ମ୍ୟାଡମ ପାଣି ଭିତରେ, ଆଉ ସାଇଡରେ ଜଣେ ଲୋକ ଯାଉଥିଲେ ସେ କହିଲେ ଯେ ପୁରା ଏକ୍ସିଲେଟର ଟାକୁ ପୁରା ଜୋର ହାଇ ସ୍ପିଡ଼ରେ ର ଖ ଯଦି ବନ୍ଦ ହେଇଗଲା, ତୁମେ ବନ୍ଦ ହେଇଯିବ। ତ ମ୍ୟାଡାମ ଏମିତି ଇଏରେ, ବହୁତ କଷ୍ଟ କଷ୍ଟରେ ମାନେ ଆସିଲୁ। ଆଉ ସେଇଟା ଗୋଟେ ବହୁତ ହି ଭୟାନକ ଥିଲା। ତ ମତେ ଏମିତି ଦି ତିନିଟା ଇନ୍ସିଡେଣ୍ଟ ରୁ ପୁରା ଡର ଆସି ଯାଇଛି, ଯେ ଏଇ ବର୍ଷା ଘଡଘଡି ବିଜୁଳି ସମୟରେ
ହଁ ମ୍ୟାମ ସେଇଟା ବି ସତ କଥା, ସେଇ ଟାଇମ୍ ରେ ଗୋଟେ ଥିଲା ଟାଇମିଇଂ ସେଇ ଟାଇମ୍ ରେ ଭଲ ଲାଗୁଥିଲା, ବଟ ଏବେ ଆଉ ଭଲ ଲାଗୁନି ଗୋଟେ ସିଚୁଏସ ହେଇ ସାରିଲା ପରେ ନି ଡର ଲାଗିବ।
ଆଉ ସେତେବେଳେ ମୋ ଫ୍ୟାମିଲି ମୁଁ ବି ବାହାରକୁ ଯାଇଥିଲି, ମୁଁ ତାଙ୍କୁ ବି କଲ କଲା ବେଳକୁ ମାନେ ଘଡଗଡ ବିଜୁଳି ମାନେ ଟିକେ ମ୍ୟାମ୍ ବ୍ରେକ୍ ନଥିଲା। ଏତେ ବାରମ୍ବାର ବାରମ୍ବାର ହଉଥିଲା ତ ଏଇଆ। ଏମିତି ହେଇଥିଲା ମୁଁ ତାଙ୍କ କଲ୍ କର ଫୋନ ତାଙ୍କର, ମୋ ଫୋନ ନଥିଲା ମୁଁ କଲି ତ ଫୋନ କଲି ଏମତି ସବୁ ଇନ୍ସିଡେଣ୍ଟ ହେଇଥିଲା। ଆପଣଙ୍କୁ ଏଇ ସମୟରେ କଣ ଖାଇବାକୁ ଭଲ ଲାଗେ, ଏଇ ବର୍ଷା ସମୟରେ?
ବର୍ଷା ସମୟରେ ମ୍ୟାମ ଏମିତି ଚା କ ପକୁଡି ଏଇ ଟାଇପର ଛଣା ଛୁଣି, ଏଇ ଟାଇପର ଜିନିଷ ଭଲ ଲାଗେ ମ୍ୟାଡାମ୍।
ଥ୍ୟାଙ୍କ ୟୁ ମ୍ୟାମ୍, ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା ମ୍ୟାମ୍ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହ କଥା ହେଇକି ମତେ ବି ବହୁତ ଭଲ
ଆ